ହ୍ୟାଲୋ ହଁ ମ୍ୟାଡ଼ାମ ସୁଣା ଯାଉଚି ମୋକଥା,
ହଁ ମୁଁ କଥାରା ସୁବାଜାଉଛି?
ଆଜ୍ଞା,
କଥା କିନ୍ତୁ ଆସ୍ତେ କମ୍ପେଇ ଶୁବୁଛି ତୁ ବ୍ଲୁଟୁଥ ଫ୍ଳୁଟୁଥ ଲଗେଇଚୁକି?
ନାଇଁ ନହିଁ,
ଆଉ,
ଆପଣ କଣ କରୁଛନ୍ତି?
ମୁଁ ପଶିଛି
ଭଏସ ଭଏସ କ୍ଲିୟର ଅଛି ତ
କ୍ଲିୟର ଅଛି କିନ୍ତୁ
ଆଚଛା ଆଚ୍ଛା ସେଇଟା ବି ଆଉ ଜଣଙ୍କ ସହିତ ବି ହେଇଥିଲା ଏମତି
ଓହୋ କା ନାଇଁ କାଲି ବି ସେମିତି ଲାଗୁଥିଲା ମତେ
ଆଚ୍ଛା।
ତ ଆପଣ କଣ କରୁଛନ୍ତି ଏବେ
ମୁଁ ଏବେ ବସିଛି ଆଉ ଆପଣ
ବିଶବଦ୍ୟାଳୟ ଯାଇନାହାନ୍ତି କି
ଆଜି ମହରମ ତ ଛୁଟି ଅଛି।
ଆଜ୍ଞା ମୁଁ ତ କଲେଜ ଯାଉନି ନା ବିଶ୍୍ୱବିଦ୍ୟାଳୟ ଯାଉ ହି ନାଇଁ ତ ଜାଣିବି ହିଁ କେମିତି?
ଆପଣ ତ ମହାବିଦ୍ୟାଳୟ ବିଶ୍ବିଦ୍ୟାଳୟ କେବେ ଠାରୁ ହେଲା।
ଓ ସରି ସରି ମହାବିଦ୍ୟାଳୟ ହଁ ହଁ ମତେ କ୍ଷମା କରିବେ ମୁଁ ସମସ୍ତଙ୍କୁ ବିଶ୍ୱବିଦ୍ୟାଳୟ କହିଦଉଛି ସେଇଟା ଆକ୍ଚୁଆଲି ମହାବିଦ୍ୟାଳୟ ହେବା କଥା।
ଆଜ୍ଞା ଆଉ ଆପଣ କଣ୍ ଖାଇଛନ୍ତି ଆଜି।
ଅଁ ମୁଁ ଆଜି ଖାଇଛି ଆମ୍ବ ଖାଇଛି କାଟିକି ଆଉ କାକୁଡି କାଟିକି ଖାଇଛି। ଆଉ ଖାଇଛି ଛତୁଆ ତା ଦେହରେ ଟିକେ ଅ କିସମିସ ପକେଇକି ଆଉ
କେମିତି କେମିତି ସବୁ ହୁଏ।
କେମିତି ସବୁ ହୁଏ ଛତୁଆ କେମିତି ହୁଏ ସେଇଟା ଆଉ କହିବି ନା କଣ?
ଆଜ୍ଞା।
ଆଜ୍ଞା ଛତୁ କଣ ତମେ ତମ ଇଚଛା ଯାହା ତମେ ଚୁଡା ଆଉ ବୁଟ? ଏଗୁଡା ସବୁ ଗ୍ରାଇଣ୍ଡିଙ୍ଗ କରିକି ଆ ପିସ୍ତା ଫିସ୍ତା ଯାହାବି ବାଦାମ ଫାଦାମ ଯଦି ପକେଇବାର ଥିବ ତାକୁ ଗ୍ରାଇଣ୍ଡିଙ୍ଗ କରିକି ଆଉ ବାସ ହେଇଗଲା ତ ଚିନି ପକେଇକି ଗୋଳେଇଦବ ହେଇଗଲା ଛ ତୁ ଆ ରେଡି ପୁରା ଆଉ ଟିକେ କ୍ଷୀର କି ପାଣି ପକେଇକି ପୁରା ପିଇଦବ ପେଟେ ପିଇଦେଲେ ଏକାଥରେ ସକାଳର ଭୋକଗଲା ପୁରା ସନ୍ଧ୍ୟା ହେକି କେତେ ଖରାପ ଯାହାକୁ ଭୋକ ହେବ ନ ହେଲୋ ଯଦି ବେଲେ ଖଣ୍ଡେ ପିଇଦବ ତା ହେଲେ ଗଲା ପୁରା ଦିନ ଯାକ ଚାଲିଲା ସିଏ। ଆଉ ପାଣି ଟିକେ ଅଧିକା କନଜୁମ୍ କରେ ସେିଏ ଆଉ ତାକୁ ଖାଇଲେ ଟିକେ ଶୋଷ କରେ ବେଶୀ ଜଲଦି ଆଉ।
ଆଜ୍ଞା ବହୁତ ଭଲ।
ଆପଣଙ୍କର ଛତୁଆ ଫେବ୍ରଟ୍
ଆଜ୍ଞା।
ଓହୋ ଆପଣଙ୍କର ମୋର ଆଉ ଗୋଟେ ପିଲାଟ ଆମର ତିନି ଜଣଙ୍କ ସବୁ କମନ।
ଆଜ୍ଞା।
ଆଉ ଆପଣ କଥା ହେଇନାହାନ୍ତି। ଆପଣଙ୍କ ମହିଳା ମିତ୍ର ମାନଙ୍କ ସହିତ।
ଆଉ କଥା ହେଇନି।
କାହିଁ କଥା ହେଇନାହାନ୍ତି ଆପଣ
କଥା ହେଇନି ହେଇନି ଆଉ ଆପଣ। ତ ଅଛନ୍ତି ଏକା ଆଉ କଣ ଦରକାର ଆମ ପାଇଁ।
ଆଜ୍ଞା ଆଜ୍ଞା ଆଉ କେତେଟା ପୁରୁଷ ମିତ୍ରଙ୍କ ସହିତ କଥା ହେଇ ଯାଇଛନ୍ତି ନା।
ହଁ ଭାଇମାନେ
ପୁରୁଷ ମିତ୍ର ମାନଙ୍କ ସହିତ କଥା ହଉଛନ୍ତି କି ମହିଳା ମିତ୍ର ମାନଙ୍କ ସହିତ କଥା ହଉନାହାନ୍ତି ନା।
ଆ୍ ଏ ତ ଆପଣ ଏକା ଅଛନ୍ତି।
ଆପଣଙ୍କ ଖରା ବେଳେ ଖାଇବାର ମେନୁ କଣ।
ରୁମାଲ ରୁଟି ପନିର୍ ଆଉ ମିକ୍ସ ଭେଜ ତା ପରେ ଚିଲ୍ଲି କୋବି।
ଆପଣ ତ ମଜେ ହିଁ ମଜେ କରୁଛନ୍ତି।
ହଷ୍ଟେଲ୍ ରେ ମେସ୍ ଖୋଲିଲେ ତ ସେଥିପାଇଁ କିଣିକିନା ଖାଉଛି।
ଆଜ୍ଞା ଆଜ୍ଞା ଆପଣଙ୍କର ବହୁତ ଖର୍ଚ୍ଚାନ୍ତ ହଉଥିବେ ଆଉ।
ଆଜ୍ଞା।
ଆଉ ଆପଣ କଣ କରିବାକୁ ଏବେ ଇଚ୍ଛୁକ।
କିଛି ନାହିଁ ଆପଣଙ୍କ ସହିତ ହଁ କାଲି ମୋ ଏକ୍ସାମ ଅଛି
ଆଜ୍ଞା ଏକ୍ସାମ୍ ରେ କଣ ପ୍ରିପେୟାର ହେଇଛନ୍ତି ମତେ ଟିକେ ଶୁଣେଇ ଦଉନାହାନ୍ତି।
ଅର୍ଗାନିକ ରିଆକ୍ସନ ଅର୍ଗାନିକ୍ ରିଆକ୍ସନ ଡିହାଇଡ୍ରୋଜିନେସନ୍ ଡି ସେ ଯେଉଁଟାକି ଆମେ ପ୍ଲସ୍ ପଢ଼ିଥିଲୁ ଯେଉଁଥିରେ ଥିଲା ଆ
ତାକୁ ଟିକେ ଓଡିଆରେ ମତେ ଏକ୍ସପ୍ଲେନ କଲେ ଭଲ ହୁଅନ୍ତା।
ହଁ। ରସାୟନ ବିଜ୍ଞାନର ସବୁ ସମୀକରଣ ଗୁରାକ ଆମେ ଏଇଠାରେ ପ ପାଠନ କରିଦି
ଆଜ୍ଞା ଆଜ୍ଞା।
ଆଜ୍ଞା।
ଆଜ୍ଞା ଆପଣ ଗୋଟେ ଖବର ବିଷୟରେ ଜାଣିଛନ୍ତି ନା ନାହିଁ।
କୋଉ ଖବର।
ଯେ କଟକରେ ଦହିବରା ଫେମସ।
ସତରେ କୋଉ ଦିନ ଠାରୁ ହେଲା।
ଆଉ କଟକ ରେ ରାତିରେ ବି ଦହିବରା ମିଳେ।
ଆଚ୍ଛା ଆଚ୍ଛା ତା ହେଲେ ଆମେ ନିଶ୍ଚିନ୍ତ ଟ୍ରାଏ କରିବୁ ନା। ଆପଣଙ୍କ ଠାରୁ ଫାଷ୍ଟ ଟାଇମ୍ ଶୁଣିଲୁ ଆଜ୍ଞା। ନା ଭୁବନେସ୍ ଦହିବରା ଖାଇଛୁ କିନ୍ତୁ କଟର ଦହିବରା ଖାଇନୁ ଖାଇବୁ ଆଉ
ଆଜ୍ଞା ଆଜ୍ଞା ମୁଁ ବି କଟକ ଗଲେ ଆପଣଙ୍କୁ ନିଶ୍ଚିନ୍ତ କୁଆଇବି।
ଆଜ୍ଞା ଆପଣଙ୍କ ଅପେକ୍ଷାରେ ଆମେ ସବୁବେଳେ ଚିର ଜୀବନ ରହିବୁ।
ଆଜ୍ଞା ଆଉ ଆପଣଙ୍କୁ ମୁଁ ଆଜି ଗୋଟେ ଅ ରେସିପି ଟେ ଶିଖେଇଥାନ୍ତି ଆପଣ ଯ ଯଦି କହିଥାନ୍ତେ ଆପଣ ଯଦି ଇଛୁକ ଦେନ ତାହେଲେ ମୁଁ କହିବି। ହଁ ଚିକେନ ବିରିୟାନୀ।
ଚିକେନ ବି
ଆଜି ମୁଁ ଗୋଟେ ମୋର ପୁରୁଷ ମୁତ ମିତ୍ରଙ୍କ ଠାରୁ ଏଇ ରେସିପି ଟା ଜାଣିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ତ ମୁଁ ଚାହୁଁଛି କି ସେଇଟା ଆପଣ ବି ଶି ଖନ୍ତୁ ଆଉ ଆପଣ ଯଦି ଶିଖିବାକୁ ଚାହିଁବେ ତାହେଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି।
ମୁଁ ବି ଆଜି ମୋର ପୁରୁଷ ମିତ୍ରଙ୍କ ଠାରୁ ଭାତ ଆଉ ଚିକେନ ତରକାରୀ କେମିତି କରାଯିବ ସେଇଟା ଆଜି ରେସିପି ଶୁଣେଇଥିଲି ଆଉ ମୁଁ
କୋଉ ସେ ମୋଟା ପୁରୁଷ ମିତ୍ର ନା
ଆଜ୍ଞା ନାଇ ନାଇଁ ମୋଟା
ଆଚ୍ଛା ଆଚ୍ଛା ଆପଣଙ୍କର ମହାବିଦ୍ୟାଳୟର ପରୁଷ
ବିଶ୍ଵବିଦ୍ୟାଳୟ
ଓହୋ ଆପଣଙ୍କର ବିଶ୍ଵବିଦ୍ୟାଳୟ ନା ଆଜ୍ଞା। ଆମର ମହାବିଦ୍ୟାଳୟ
ଆଜ୍ଞା।
ହୁଁ ଆଚ୍ଛା ଆପଣ ଆଉ ତାହେଲେ କଣ ଶିଖିଛନ୍ତି ଆପଣ କଣ ରୋଷେଇ ଶ ଛନ୍ତି କହିଲେ
ମୁଁ ଗୋଟେ ଫ୍ରାଇଡ ରାଇସ୍ ମୋ ମହିଳା ଗୋଟେ ମୋର ଜୀବନର ଅନ୍ତରଙ୍ଗ ମହିଳା ଠାରୁ ମୁଁ ଶିଖିଥିଲି ଏ ଫ୍ରାଇଡ ରାଇସ୍ ଲେମନ ଫ୍ରାଇଡ ରାଇସ୍।
ଆଚ୍ଛା ଆଚ୍ଛା ସେଇଟା ତ ଆପଣ ମୋଠାରୁ ଶିଖିଥିଲେ ବୋଧେ।
ହେଇ ଫରେ।
ଆଜ୍ଞା।
ଆଜ୍ଞ।
ଆଉ ମତେ କୁହନ୍ତୁ ତାହେଲେ କଣ କେମିତି ହବ ମତେ ଟିକେ କହିଲେ।
ଶୁଖିଲା ହାଟରୁ ନେଇପାରିବ କି ପଖାଳ ହାଟରୁ ଚୁକୁଡ଼ିକିନା ନେଇପାରିବ କିନ୍ତୁ ଭଲ ହେବ କି ଶୁଖିଲା ହାଟ। ନବ କାହିଁକି ନା ପଖାଳ ଭରେ ଚୁପୁଡ଼ିଆ ନେଲେ ସେ ଯାଉ ଯାଉ ହେଇଯିବ। ତ ଏତେ ଭଲ ରହିବନି ତ ଶୁଖିଲେ ହାତକୁ ନେବେ ଗୋଟେ ଜାଗାରେ। ପାତବେ
ଆଜ୍ଞା।
ଲାଇଟର ସାହାଯ୍ୟରେ ଗ୍ୟାସ୍କୁ ଅନ୍ କରିବେ।
ଆଜ୍ଞା।
ଲୋ ଫ୍ଲେମରେ ରଖିବେ ଫାଷ୍ଟ କଡ଼େଇ ବସେଇବେ ତାପରେ ତେଲ ପକାଇବେ ଆବଶ୍ୟକତା ଅନୁସାରେ ରଫେଇଲେ ତାରେ ହେ ହୁ
ଫୁଟଣ ଫୁଟଣ ନହଲେ ସୋରିସ।
ହଁ। ଫୁଟଣ ନେବେ ପକେଇବେ ତାପରେ ପିଆଜ କାଟିକି ପକେଇବେ କଞ୍ଚା ପିଆଜ ତାକୁ ପକେଇବେ।
ଆଉ ଟମାଟୋ ବି ତମ ଇଚ୍ଛା ଯଦି ପକେଇବ।
ହଁ କଞ୍ଚା ଲଙ୍କା ବି ପକାଇ ପାରିବେ ଆପଣ।
ହଁ।
ତାପରେ ଆପଣ ତାକୁ ଭଲକି ଭାଜିବେ ଯେପର୍ଯ୍ୟନ୍ତ ପିଆଜ ନାଲି ନପଡିଯାଇଛି। ତାପରେ ପଡିଗଲେ ଫଳ ଆଉ ଭାତ୍, ଇଏ ପକା, ଭାତ ପକେଇ ଦେବେ। ତାପରେ ସବୁ ମସଲା ମସଲି ଯାହା ପକେଇବା କଥା । କି ବିରିୟାନୀ ଯୋଉ ବି ମସଲା ପକେଇବାକୁ ଚାହିଁବେ ଆପଣଙ୍କ ସ୍ଵାଦ ଅନୁସାରେ ଆପଣଙ୍କ ଟେଷ୍ଟ ଅନୁସାରେ ଆପଣ ଦୋର୍ ଟା ସୁଇଟେବୁଲ୍।
ଆଜ୍ଞା ଆଜ୍ଞା।
ସେଇଟାକୁ ଯଦି ପକାଇବେ ତାପରେ ତାକୁ ଭଲସେ ଭାଜିିବ। ଦେବେ ତାପରେ ଟିକେ ଭାଜି ହେଇ ଆସିଲା ବେଳକୁ ଦେଖିବେ ଆପଣ ତାପରେ ଟିକେ ଫାଳ ଲେମ୍ବୁ ଛୁରୀ ଦ୍ଵାରା କାଟିବେ ତାହାପରେ ତାକୁ ଭଲସେ ଚୁପଡ଼ିଵେ। ସେଟାକୁ ଗୋଳେଇଦବେ ଭଲସେ ତାପରେ ଧନିଆ ପତ୍ର ଦେ ଛିନ୍ ଛିନ୍ କରି ପକେଇଦବେ। ରେଡି ହେଇଗଲା ଆପଣଙ୍କର ଲେମନ ଫ୍ରାଏଡ଼।
ଆଉ ଆଉ ଠିକ ଅଛି ଆପଣଙ୍କୁ ମୁଁ ଚିକେନ ବିରିୟାନୀ ରେସିପି ଟା କହୁଛି ଆପଣ ଶୁଣ ପ୍ରଣାଳୀ ପ୍ରସ୍ତୁତ ପ୍ରଣାଳୀ ପ୍ରଥମେ ଆମକୁ ଚିକେନ ବିରିୟାନୀ ହୁ ଚିକେନ ବିରିୟାନୀ ପାଇଁ ଦର୍କାର୍ ଚିକେନ। ଅଣ୍ଡା ଆଉ ହଉଛି ଆଳୁ ଯଦି ଆପଣ ଆଳୁ ବି ପକେଇବାକୁ ଚାହୁଁଥିବେ। ଦମ ଆଳୁ କରି ମାନେ ଯଦି କରିବେ ତାହେଲେ ତ ଅ ଅ ମାନେ ଅଧିକା ଟିକେ ଭଲ ଲାଗିବ। ତ ସେଥିପାଇଁ ତ ଫାଷ୍ଟ ଆପଣ ଚିକେନ ଦୋକାନକୁୁ ଯିବେ। ଗୋଟେ ଖାସି ଚିକେନ ଟେ ଆଣିବେ ଆଣି ସାରିଲା ପରେ ତାକୁ ଭଲସେ ଧୁଆ ଧୋଇ କରିଦେବେ। ଧୁଆ ଧୋଇ କରି ସାରିଲା ପରେ
ଚିକେନ ଵି ଥାଏ।
ମୁଁ ଆକ୍ଚୁଲି ଜାଣିନି କହୁ କୋହୁ କହିଦେଲି ତ ମ ମଟନ ଚିକେନ ଯାହାବି ଆଣିବା କଥା ଆଣିବେ ଆପଣଙ୍କ ହିସାବ ରେ ତାକୁ ଧୋଇ ଧାଇ ଦେବେ ଧୋଇ ସାରିଲ ପରେ ତାକୁ କଟାକଟି କରଦେଵେ ଛୋଟ୍ ଛୋଟ ପିସ୍ କରିଦେବେ ମାଂଶ ପିସ୍ ଆଉ ଟିକେ ପିସ୍ ବି କରିପାରିବେ ଦେନ୍ ତାକୁ ଏବେ ଧୁଆ ଧୁଇ କରି ସାରିଲା ପରେ ତା ଦେହରେ ଦହି, ଲୁଣ, ହଳଦୀ ଇ ମସଲା ମସଲି ସବୁ ଯାକ ପକେଇଦବେ ଯେମିତି କୋରେଣ୍ଡର ପାଉଡର ଆଉ ଧନିଆ ପାଉଡ ଅଲ୍ଟ୍ରା ଆଉ ହଉଛି ଲଙ୍କା ଗୁଣ୍ଡ ଏ ଆଉ ଗରମ ମସଲା ଏଗୁଡା ସବୁ
ହୁଁ ସେଇଟା ମୁଁ କହିପାରିବିନି ଆପଣ ଆପଣ ଚାହିଁଲେ ଆପଣ ପାକିସ୍ତାନରୁୁ ବି ଆଣିପାରିବେ ଏଥିରେ କିଛି ନାଇଁ ଆଉ ତା ଦେହରେ ଟିକେ ଅଦା ରସୁଣ ପେଷ୍ଟ ଟିକେ ଫୋପାଡି ଦେବେ। ତାକୁ ତାପରେ ଗୋଳେଇଦବେ, ଗୋଳେଇ ସାରିଲା ପରେ ତାକୁ ଅଧଘଣ୍ଟା ରେଷ୍ଟ ପାଇଁ ଛାଡିଦେବେ, ତାପରେ ଆପଣ ପତିଲା ଗରମ। ଆପଣଙ୍କ ଘରେ ଆଭେଲେଵ୍ୟୁଲ୍ ଥିବ ଆଉ ତାକୁ ଗରମ୍ କରଦେଵେ, ଗରମ୍ କରିସାରିଲା ପରେ ତା ଧେରେ ତେଲ, ତେଲରେ ତେଜ ପତ୍ର ଆଉ ଟିକେ ଅ ପକେଇବେ କଣ ଡ଼ାଲିଚିନି ଗୋଟା ମସଲା ସବୁ ପ ପକେଇଦେବେ ଟିକେ ଭାଜିଦେବେ ଦେନ୍ ତାପରେ ଆ ମ୍ଵ୍ ସେଇ ଯୋଉ ଗ୍ରେଭି ବନେଇବେ ନା ଟିକେ ତା ସହିତ ଖାଇବାକୁ। ତ ଚିକେନର ଟିକେ ଅଳ୍ପ ଚିକ୍ ଚିକେନ ତା ଦେହରୁ ଆଣିକି ଟିକେନ୍ ଚିକେନ୍ କଷା କରିଦେବେ ମସ୍ଲା ଫସ୍ଲା ପକେଇକି ତାର ଟିକେ ପାଣି ଦେଇକି ଗ୍ରେଭି ଟିକେ ଫତ୍ ବହଳିଆ ବହଳିଆ କର୍ଦେଇ ପିଆଜ ଫିଆଜ ଗ୍ରାଇଣ୍ଡିଙ୍ଗ୍ କରିକି ଦେଇଦେବେ ହେଇଗଲା ଆମର ଗ୍ରେଭି। ତାପ୍ ପରେ ଯେମିତି ଚିକେନ କଁ କରିବ ନା ସେଇ ସବୁ ଚିକେନ୍ ଯୋଉ ଅଧଘଣ୍ଟା ପାଇଁ ଯୋଉଟା ଦେଇକି ରଖିଥିବ ସେଇଟାକୁ କଁ କରିବ ଉଠେଇକି ଆଣିବ ଅଂ ଗୋଟେ ଡେକ୍ ଛି ଭିତରକୁ ନହେଲେ ପ୍ରେସର ଭିତରେ ପ୍ରେସର ଭିତରେ କଲେ ବଢିଆ ପ୍ରେସର ଭିତରେ ତା ଦେହରେ ଟିକେ କସିଦବ ତାକୁ କଶୀ ସାରିଲା ପରେ ପାଣି ଯୋଉ ଚାଉଳ ତାକୁ ଧୋଇକି ଦେଇଦବା ବାସୁମତୀ ଚାଉଳ, ଲମ୍ବା ଲମ୍ବା ଚାଉଳ। ତାପରେ ତା କୁ ଧୋଇ ସାରିଲା ଧୋଇ କି ଦେଇ ସାରିଲା ପରେ ତା ଦେହେରେ ପାଣି ଦେଇ ଦବ ଦି ତିନି ଗ୍ଲାସ୍ ତିନଟା ସିଟି ମାରଦବ ହେଇଗଲା ଆମର ଦମ ବିରିୟାନୀ
ଧନ୍ୟବାଦ। ଆପଣଙ୍କର ଏ ରେସିପ୍ ପାଇଁ ଆମେ ନିଶ୍ଚିନ୍ତ ବଡ଼ ହେଲେ ଟ୍ରାଏ କରିବୁ। ରୋଷେଇ କରିବା। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍। ଆ ଆପଣ ପ୍ରତି ମୁଁ ସର୍ବଦା ଚିରୋ ଉପକୃତ ଲାଭ କରିବି।
ଆପଣଙ୍କର ବୋଧେ ମତେ ଲାଗୁଚି ଆପଣଙ୍କର ବୋଧେ ଏବେ ସମୟ ଆସିଗଲାଣି, ଆପଣ ଯିବେ ହେରି ବୋଧେ
ଆଜ୍ଞା ମୋର ଟିକେ କାମ ଅଛି ମୁଁ ଟିକେ ଖାଇବା ପିଇବା ସବୁ କରିବି ଆପଣ ଟିକେ ରଖନ୍ତୁ।
ଆପଣ ରଖନ୍ତୁ, ଆପଣ କରିଛନ୍ତି, ଆଜ୍ଞା ଆଜ୍ଞା ନମସ୍କାର